ହ୍ୟାଲୋ ହଁ ଶୁଭ ସକାଳ।
ହଁ ତମକୁ ବି ଆଉ ସ୍କୁଲ ଖୋଲିଗଲା?
ହଁ ଆମ ସ୍କୁଲ ଖୋଲିଗଲା ହଲି ଡେ ହୋମୱାର୍କ ସରିଗଲା ଆମର ସବୁ ସରିଗଲା।
ନାଇଁ ଆମର ପିଲାଙ୍କର ଖୋଲିନି ମାନେ ଆଜି ପର୍ଯ୍ୟନ୍ତ ଥିଲା ଅଠର ପର୍ଯ୍ୟନ୍ତ କାଲିଠୁ ଖୋଲିବ ଆଉ ଯିବେ ଏଇଠି ସବୁ ଦୁଷ୍ଟ ହଉଛନ୍ତି ଆଉ
ହଁ ନାଇଁ ଆମର ପଳେଇଲେ। ରଜ ସରିଗଲା ରଜ ଚାହୁଁ ଚାହୁଁ ସରିିଗଲା ନାଇଁ ସବୁଆଡେ ଛୁଟି ଦେଇଛନ୍ତି ୟାଆଡେ ତ ବହୁତ ଜୋରେ ଗରମ ହଉଛି ଖୋର୍ଦ୍ଧା ଜିଲ୍ଲା ପୁରା
ହଁ ହେଲେ ବି ନାହିଁ ଛୁଟି ତାପରେ ଆମେ ବି ପଳେଇ ଆସିଲୁଣି ବୁଲିବାକୁ ଯାଇଥିଲୁ ବାବା ଘରକୁ ପଳେଇ ଆସିଲୁଣି।
ଆଇଲଣ ହେରି ମା ଝିଅ କେବେ ଆଇଲ?
କାଲି ଆସିଲୁ। ବହୁତ ବ୍ୟସ୍ତ ଥିଲୁ ଆଜି ସବୁ ମାନେ ସବୁ ଜିନିଷ ପତ୍ର ସବୁ ଇଆଡେ ସିଆଡେ ହେଇକି ପଡିଛି ଆଉ ମାନେ ବ୍ୟାଗ ଗୁରା ମେଞ୍ଚି ଅଛି ତାକୁ ପୁଣି ବାହାର କରିକି ସବୁତକ ପୁଣି ରଖିବି
ହଁ।
ସବୁ ତକ ରଖିବି ତ ସେଇଗୁଡା ପାଇଁ ଖାଲି ବନ୍ଦୋବସ୍ତ ଚଲେଇଛି ମୋର ଖାଇବା ଖାଇବା ପିଲାଙ୍କର କରିଦିଏ ସକାଳୁ ସକାଳୁ ହଁ ତାଙ୍କର ହୋଇଯାଇ ସେମାନେ କରିଦେଇଛନ୍ତି ଖାଲି ତାଙ୍କର କ କଭର ଟା ମଡ଼େଇବାର ଥିଲା ସେଟା ମଡ଼େଇ ନଥିଲା ଥିଲି ଆଉ ଦିଟା ତିନିଟା ବାକି ଥିଲା, ବହି ଖାତା, ମୁଁ କହିଲି ନାଇଁ ଆଜି ଆଗ ଏବେ ଆଗ ଆଗ ତାଙ୍କ କାମ ସାରି ଦିଏ ପିଲାଙ୍କର, ସକାଳେ ଖାଇବା କୁ ଦେଇ ଦେଇକି, ତାପରେ ମୁଁ କାମ ସାରିବି ଆଉ।
ନାଇଁ ଆମର ସବୁ ହଁ ରୋଷେଇ ସରିଲାଣି, ଖାଇକି ନେଇକି ଗଲେ ଇଟିଲି ପିଠା ଆଉ ଛୋଲେ ତରକାରୀ। ଆଉ ଖାଇକି ଗଲେ ପଖାଳ ଭାତ, ଆଳୁ ଚଟଣୀ ଆଉ ସେଇ ଛୋଲେ ତରକାରୀ ଖାଇ ଖୁଆଇଦେଲି ତିନି ଜଣଙ୍କୁ, ଖାଇ ଦେଇକି କି ହେଠୁ ଭ୍ୟାନ୍ ଆସିଲା ଗଲେ।
ଭଲ ଭଲ ପଖାଳ ତ ମାନେ ମୋର ସବୁଠୁ ପ୍ରିୟ। ପିଲା ଆମର ଖାଆନ୍ତି ମାନେ କଣ କହିଲ, ମାନେ ମୁଁ ତାଙ୍କୁ ବାସି ପଖାଳ ଦିଏନି, ମୁଁ
ନାଇଁ ନାଇଁ ମୁଁ ଏଇ ସାଙ୍ଗେ ସାଙ୍ଗେ ସକାଳେ ରାନ୍ଧିଲି, ହଁ। ସାଙ୍ଗେ ସାଙ୍ଗେ ପାଣି ପୁରେଇ ଦେଲି, ହଁ। କାରଣ ଯୋଉ ରେଟ ରେ ଖରା ହଉଚି, ବଡି଼ ଡି଼ଏ ହାଇଡ଼୍ରେସନ୍ ହେଇଯିବ।
ହଁ ବା, ଏବେ ତାପରେ ଗୁଳୁ ଗୁଳି ବେଶୀ, ଖରା ଯେତେ ନ ହଉଚି ଗୁଳୁ ଗୁଳି ବେଶୀ।
ଗୁଳୁ ଗୁଳି ହଉଚି, କେମିତି ଏ ସ୍କୁଲ ଟାକୁ ଖୋଲିଲେ କେଜାଣି?
କାଲି କଣ ଛୁଟି ଅଛି କି?
କାଇଁ କାଲି କଣ କି?
କାଲି କଣ ମତେ ଜଣେ କହିଲେ ଶୀତଳଷଷ୍ଠି, ମୁଁ କହିଲି ନାଇଁ ତ ସ୍କୁଲରେ କିଛି କହିନାହାନ୍ତି କାଲି ତ ତାଙ୍କର ଖୋଲିବ।
ନା ନା ନା ନା, ଡ଼ାଏରୀରେ, ତମ ଡ଼ାଏରୀରେ ଯାହା ଲେଖା ହେଇଥିବ, ହଁ।
ହୁଁ ନାଇଁ ଡ଼ାଇରୀ ଏପର୍ଯ୍ୟନ୍ତ ସେମାନେ ଯାଇନାହାନ୍ତି ତ, ଡ଼ାଇରି ନେଲେ ଯାଇକି ସେ ତାଙ୍କୁ ଦେବେ।
ଆଛା, ହଁ ହଁ ହଁ, ଆମର ହଲି ଡ଼େ ଲିଷ୍ଟ ପୁରା ଲେଖା ହେଇଯାଇଥାଏ, ସବୁ ହଲିଡ଼େ ହୋମୱାର୍କସ୍ ସବୁ ନେଇକି ଯାଇଚନ୍ତି ଯଦି ମାଗିବେ ସବମିଟ୍ କରିବେ, ନହେଲେ ନାହିଁ।
ସବୁ କେତେବେଳେ ଆସିବେ?
ହଁ, ସାନ ଝିଅ ଆସିବ ଦିଟା ପଇଁଚାଳିଶ, ତାର ଷ୍ଟାଣ୍ଡାର୍ଡ଼ ୱାନ। ଆଉ ଷ୍ଟାଣ୍ଡାର୍ଡ଼ ଟୁ ର ଚାରିଟା। ଷ୍ଟାଣ୍ଡାର୍ଡ଼ ଫାଇଭ୍ ର ଚାରିଟା ପନ୍ଦର।
ସବୁ ତାହାଲେ ଯାଇଚନ୍ତି, ଆଜି ଘର ଖାଲି, ଆଉ ନାଇଁ?
ସବୁ ଯାଇଚନ୍ତି ହାରି।
ଦେଖିବ ପିଲା ଦୁଷ୍ଟ ହେବେ ଆମେ କହିବୁ ଖାଲି ହେ ବହୁତ ଦୁଷ୍ଟ ହଉଚନ୍ତି, ବହୁତ ଦୁଷ୍ଟ ହଉଚନ୍ତି, ଆମେ ସ୍କୁଲ ଗଲେ ଘରେ ଶାନ୍ତି
ମୁଣ୍ଡ ଖାଇ ଲେଣି ଆଜି, ସକାଳୁ ମତେ ପୁରା ଚିଡ଼ି ଚିଡ଼ି କରେଇ ଦେଲାଣି, ସିଏ କ ସେ
ପଳେଇବେ, ଆମେ କହିବୁ ଏହେ କେତେବେଳେ ଆସିବେ, ଘରଟା ଖାଲି ଲାଗୁଚି। ପୁରା ଖାଲି ଲାଗୁଚି, କିଛି କାମ କରିବାକୁ ବି ଇଛା ହୁଏନି, ମୁଁ ଖାଲି ଅନେଇ ବସିଚି କେତେବେଳେ ସେ ଆସିବେ? ଆମର ତ ଏମାନେ ସକାଳେ ଯିବେ ସକାଳେ ଆସିବେ।
ହଁ, ହ ସକାଳୁ ଯାଉଛନ୍ତି ନା, ନାଇଁ ଆମର ଯେତେବେଳେ ଅପର ନର୍ସରୀ ଥିଲା, ସବୁ ସକାଳୁ ଯାଉଥିଲେ ନା ଆଉ, ଏଇ ଷ୍ଟାଣ୍ଡାର୍ଡ଼ ୱାନ ତାର ଯୋଉ ହେଲା, ଏ ଦଶଟା ତାରେ ସବୁ ଗଲା, ଗୋଟେ ମାଡ଼ରେ ଯିବେ ହେରି ଭଲ।
ହଁ, ତାପରେ ବି ତମକୁ ସମୟ ବି ମିଳିଯିବ, ଏମାନେ ତାଙ୍କର ଯିବେ ଆଉ ଯାହା ଗୋଟେ କରିବାକୁ ଯେ ଇଛା କରିବ, ପିଲାମାନେ ୟାଙ୍କୁ ଛାଡି଼କି ତ କୁଆଡ଼େ ଯାଇହବନି ସେ ସିଲେଇ ହ ଶିକିବା ହଉ, କି କଣ ବି ହଉ, କିଛି କରିହବନି। ଏ ଆମର ମୁଁ ଯାହା ଯାଉ
ମୋ ଶଶୁରଙ୍କ ଙ୍କର ତାଙ୍କ ଭଉଣୀ ଆଉ ତାଙ୍କ ଭାଣୀଜୀ ସବୁ ଆସିଛନ୍ତି କାଲି। ଆଉ ଅଛନ୍ତି ସବୁ ଆଉ ଟିକେ ଚଳିବ ଗହଳି ଅଛି ଟିକେ ଭଲ ଲାଗୁଛି। ହଁ ଅଛନ୍ତି କାଲି ତ ଆଇଲେ ଆଉ।
ହୁଁ ଉଁ।
କାଲି ରାତିରେ ଆଇଲେ ସେ କେବେ ଆସିନାହାନ୍ତି ମୁଁ କହିଲି ତମେ ସବୁ ରୁହ।
ଭଲ ଗେନା ମାନେ ବୋହୁତ ଲୋକ କାଲି କାଲି ବା ଘରୁ ସବୁ କାନ୍ଦି ମାନେ ମୋର ବାହାଘରକୁ ହୋଇଗଲାଣି ଆଠ ବର୍ଷ। ମୁଁ କାନ୍ଦିଲି ମୋ ଦିଦି କାନ୍ଦିଲା ମୋ ମମ
ହଁ ମୁଁ ବି ଯେତେବେଳେ ଯାଏ ଆମ ଘରକୁ ମୋ ବୋଉ ସିନା ଏବେ ନାହିଁ। ମୁଁ ଯେତେବେଳେ ଏଇ ପାଖରେ ବାହା ହେଇଛି ପାନ୍ତ ଜୋ ପାଞ୍ଚ ଦଶ ମିନିଟ ର ବାଟ କିନ୍ତୁ ସେ କାନ୍ଦିବ।
ମାନେ ସେ ମାନେ ଏତେ କାନ୍ଦିଲେ ମତେ ଆଉ କିଛି ଭଲ ଲାଗିଲାନି। ତାପରେ କାଲିଠୁ ଆସିଲା ପରେ ମୁଁ ଖାଇବା ବନେଇକି ନେଇ ଆସିଥିଲି ପୁରୀ ଆଉ ଆଳୁଦମ। ଆମର ସାଡୁ ଆସିଲେ କଣ କି ଭାତ ଖାଇବନି। ମୁଁ ସେଥିପାଇ ବନେଇକି ନେଇ ଆସେ। ହୁଁ। ସବୁ କାନ୍ଦିକି ବୋବେଇକି ଗଲେ କାଲି ଜଣେ ଗଲେ ମୁଁ ଆଜି ଆସିଲି ଆଉ ଜଣେ ଆଉ ଦି ତିନି ଦିନି ପରେ ପଳେଇବ। ହଁ ସିଏ ତଥାପି ମାନେ ହଁ ତଥାପି ଆମେ ଖିଟପିଟ ଲାଗିଯିବୁ ମାଡଗୋଲ ଲାଗି ଯୋଉ ହେଲା କାଲି କାନ୍ଦିଲା କହିଲା ତୁ ଉପରେ ରାଗିଚୁ। ମୁଁ କଇଲି ମୋ ରାଗ ପାଞ୍ଚ ମିନିଟ ଭଉଣୀ ଭଉଣୀରେ ଯଦି ମାଡଗୋଳ ନ ହବୁ ତାଲେ କେମିତି ବ ମଜା ଲାଗିବ କି।
କାଲି ମୋ ଝିଅ ସେମିତି ଯାଇଥିଲା ଯେ ପନ୍ଦର କୋଡିଏ ଦିନି ହେଲା କାଲି ତା ମାମୁଁ ଆସି ଠିକ୍ ସନ୍ଧ୍ୟାବେଳେ ଛାଡିକି ଗଲା ହେଠୁ ଭାଉଜ କାକେରା ପିଠା, ବରା, ଚିଙ୍ଗୁଡ଼ି ତରକାରୀ, ଖିରି ଆଉ ତା ପାଇଁ କଣ ସବୁ ପୁଳେ ଜିନିଷ ଯେଇକି ସେଠୁ ଗଲା।
ବେଶୀ ମାନେ ରଜ ଟା ସରିଲେ ପିଲାମାନଙ୍କୁ ଦୁଃଖ ଲାଗେ କଣ କି ଗୋଟେ ମଜା କରୁ ଥିଲେ ତିନି ଦିନି ପୁରା ଗୋଟେ ଉଡଉଥିଲେ।
ଛୁଟି ହେଲେ ମାନେ ତା ମାମୁଁ ର ସାଙ୍ଗେ ସାଙ୍ଗେ ଫୋନ ଆସିବ ତା ମାମୁଁ ତା ମାଇଁର। କେବେ ଆସିବ ମୁଁ କହିବି ତୁ ମୋ ଝିଅକୁ ଆଉ ମୂର୍ଖ କରଦବୁ ବୋଧେ।
ହୁଁ ଇଏ ବା ମୋ ଦିଦିର ଝିଅ ବାହାରିଥିଲା। କହିଲା ମାଉସୀ ତମ ଘରକୁ ଯିବି ମୁଁ କହିଲି ତୁ ଆସେ। କିନ୍ତୁ ମାନେ ପ୍ରଥମ ଦିନଟା କାହିଁକି ଛୁଟି କରିବେ ସ୍କୁଲ ଖୋଲୁଛି। ତୁ ତ ଆମ ଘରକୁ ଆସିପାରିବୁ। ତାପରେ ଇଏ ବି ଭୁବନେଶ୍ୱର ଯାଉଚନ୍ତି ସେ କଇଲା ମୁଁ ହଁ ପଳେଇ ଆସିମି ମୁଁ କହିଲି ଠିକ୍ ଅଛି। ଇଏ ତ ଯାଉଚନ୍ତି ତୁ ପଳେଇ ଆସିବୁ। ସୁଭଦ୍ରା ସିଏ ମନେ ମନେ ଭାବିଲା କଣ କି କାଲି ବୋଧେ ସ୍କୁଲ୍ ଡିୟୁଟି ମୋ ଶାଶୁଙ୍କ ଘର ଖୋର୍ଦ୍ଧା।
ତମେ ଏଇନା କୋଉଠି ରହୁଚ? ଖୋର୍ଦ୍ଧାରେ ଆଉ ଆଉ ଭଉଣୀ ଏ ହେଁ।
ତ ସେ ବାହାନ୍ତି ଆଉ ଭଉଣୀ ମାନେ ସବୁ ଜଣେ ବାହା ହେଇଚି ଜଗତସିଂହପୁରୁରେ ଜଣେ ଏଇ ଭୁବନେଶ୍ୱରରେ ଦି ଜଣ।
ହଁ ଭୁବନେଶ୍ଵରେ କୋଉଠି?
ଜଣଙ୍କର ଭୁବନେଶ୍ଵର ସେପଡ଼ ମାନେ ରସୁଲଗଡ଼ରେ। ଆଉ ଜଣଙ୍କର
ମୋ ଘର ଆମ ଘର ଆଡ଼େ ସେପଟେ। ମୋ ବାପଘର ଏଠି ବା ବମ୍ବି ଖାଲ।
ବମ୍ବିଖାଲ ରେ ନା ଆଉ ଜଣଙ୍କର ଏଇପଟେ ଭୁବନେଶ୍ୱରରେ ଯୋଉ ଆମ ଏମ ସ୍ ଆଡ଼େ।
ଓ ଏମ ସ୍ ଆଡ଼େ ଯାଇ
ସେ ବାବାଙ୍କ ଘର ପାଖାପାଖି ହଁ ସେ ବାବାଙ୍କ ଘର ପାଖାପଖି ରହୁଚି। ଯେ ତତେ ବି ଦୂର ହବ ଆଉ ପୁରା ପାଖ ନୁହେଁ ଦୂର ହବ।
ତାଙ୍କ ତମର ଦି ଟା ପୁଅ ନା ପୁଅ ଝିଅ?
ପୁଅ ମୋର ଦିଟା ପୁଅ ଆଉ ବଡ଼ ଦିଦିର ଗୋଟେ ପୁଅ। ଆଉ ଯିଏ ସେକେଣ୍ଡ ଦିଦି ଯୋଉ ଜଗତସିଂହପୁରରେ ତାର ଗୋଟେ ଆଉ ଥାର୍ ଦିଦି ତାର ଗୋଟେ ଝିଅ ଆଉ ଏମାନେ ଦି ଜଣ ମୋର ଟୁଇସ୍ ଆଉ।
ହଁ, ହଁ ତମର ଛୋଟ ଅଛ। ହଁ ମେଳଇକି ରୋଳା କରୁ
ଯୋଉ କାନ୍ଦ ବୋବାଳି। ଯିଏ ଯାହାକୁ ଛାଡିି଼ କି ହେଲା ଯୋଉ କାନ୍ଦବ ବୋବାଳି ତମେ ଖାଲି ଦେଖିବ ଯେତେବଳେ ଥିଲେ।
ଏ ସବୁ କଣ କର?
ମତେ ଡ୍ରଇଂ ମାନେ ମତେ ପେଣ୍ଟିଂ କରିବାକୁ ବହୁତ୍ ଭଲ ଲାଗେ।
ମତେ ବି ଭଲ ଲାଗେ ସେମ ପିନଚ୍।
ଗୋଟେ ବୋଟଲ ୱାଟ ଯୋଉ ଆସୁନି ଆଜ କାଲି ସେମତି କରିଥିଲି ଗୋଟେ ଘରୁ ଗଲା ପୂର୍ବରୁ। ହ ତ ମତେ ମାନେ ହାଣ୍ଡିକ୍ୟାପ ଜିନିଷ ସବୁ ବନେଇବାକୁ ବହୁତ ପସନ୍ଦ ହେଲା। ଏଇ ଯେ ଛୁଆ ଛୋଟ ମତେ କିଛି କରେଇ ଦିଅନ୍ତିନି। ମୁଁ ଯାହାବି କରେ ସେ କଲର ଫଲର ସବୁ ନଷ୍ଟ ଫଷ୍ଟ କରନ୍ତେ ମତେ ଭାରି ବିରକ୍ତ।
ଏପ ସେପଡ଼ କରି ହଁ।
ମାନେ ମତେ କିନ୍ତୁ ପେଣ୍ଟିଙ୍ଗ ବହୁତ ପସନ୍ଦ।
ହଁ।
କରିବାକୁ ଫ୍ରି୍ ଟାଇମ ମତେ ଭଲ ଲାଗେ କରିବାକୁ ତାପରେ ଏବେ ଇଏ ଯାହା ଯାଉଥିଲେ ସିଲେଇ କ୍ଲାସ କଲେ। ଆ ଯିବୁ ମୁଁ କହିଲି ମତେ ଏବେ କିଛି କୁହନି। ସେ ଛୁଆ ଯୋଉ ବାଡି଼ଆ ପିଠା ହଉଛନ୍ତି ମୁଁ ଯାଇକି ଆସିଲା ବେଳକୁ ବାଡିଆ ପିଠା ଚୁଟି ଧରିଡା ଗଡି ହଉଥି ରାସ୍ତାରେ।
ହଁ ନାଇଁ ଆମର ମୁଁ ମୁଁ ଏଇଛା ଶାଢ଼ୀ ଯୋଉ ଅନଲାଇନ ବିଜନେସ କରୁଚି ସେଇ ଶାଢ଼ୀରେ ଯାହା ସେଲ୍ ହଉଛି। କି ସେଲ୍ ହଉଚି। ଆଉ ପଟ୍ଟଚିତ୍ର ବି ମୋ ଭାଇ ଜଣେ କରୁଚନ୍ତି। ସିଏ ବି ହଉଚି।
ହେ ପଟ୍ଟଚିତ୍ର ଟା ଶିଖିଥାନ୍ତି ହେଲା ହେଲେ ମୁଁ ମାନେ ପାଇଲିନି ଭଲ କୋଉଠି ଏଠି ଖୋଦ୍ଧାରେ ଖୋଜିଲି ଶିଖଉଚନ୍ତି ତାପରେ ମତେ କଣ ଗୋଟେ ପ୍ରୋବ୍ଲେମ ହୁଏ ମତେ ଗାଡ଼ି ଆସିନି ହେଲା। ସ୍କୁଟି ଘରେ ଥୁଆ ହେଇଚି କିନ୍ତୁ ମତେ ଆସେନି ମୁଁ ଖଣ୍ଡି ଖଣ୍ଡି ଶିଖିଚି।
ନାଇଁ ଆମର ସେ ଭାଇ ଯିଏ ରହୁଚନ୍ତି ସେଇ ନାଇ ପଟ୍ଟଚିତ୍ର ସେ ଭାଇ ଯୋଉ ରହୁଚନ୍ତି ସେ ସୁନ୍ଦର ପଦାରେ ରହୁଚନ୍ତି ସ୍ୱାମୀ ସ୍ତ୍ରୀ ଦିଟାକ। ମିଶି କି କରଦେଉଚନ୍ତି ସ୍ଵାମୀ ସ୍ତ୍ରୀ। ନାଇଁ କ୍ଲାସ୍ କରୁନାହାନ୍ତି ସେ ତାଙ୍କର ଏତେ ଅ ଆସୁ ଯେ ସେମାନେ ଆଉ କ୍ଲାସ କରିବେ କେତେଳେ ସମୟ କାଇଁ‌।
ହଁ ଓହୋ ସେ ମାନେ ପୁରା ପ୍ର
ହଁ ହଁ ହଁ ସେ ପୁରା ପ୍ରୋଫେସନାଲ। ମାନେ ଆଉ ସମୟ ନେଇନାଇ।
ନାଇ ମତେ ଭାରି ଇଚ୍ଛା ଥିଲା ତାପରେ ଏଇ ଯୋଉ ବି କିଆଡ ଗେଟେ କଲେଜ ନାଇଁ ସେଠି ପଢିବାକୁ ବହୁତ ଇଚ୍ଛା ଥିଲା। ଏ ସମୟ ହେଲଣିି ତାପରେ
ବିକାଡ କଲେଜ ତ ଖଣ୍ଡଗିରିରେ।
ହଁ ଖଣ୍ଡଗିରି ରେ। ପଳେଇଲା ତାପରେ ଏମିତି କି ଆଉ କରିହେଲେ ଯୋଉ କହନ୍ତିନି ବାଗରେ ଯୋଉଟା ନଥିବ କିଛି କରିହବନି। ତ ଥାପି ମୁଁ ଭାବୁଚି ଏବେ ବି ଯଦି କୋଉଠି ମିଳନ୍ତା ମୁଁ ଯାଇକି ଶିଖନ୍ତି।
ହଁ ନାଇଁ ମୁଁ ବି କାଟ କଲେଜ ପଢିଥାନ୍ତି ବାପା କହିଲେ ଏତେ ବାଟ ଝିଅ ପିଲା ଟା ଯି
ହଁ ବା ପ୍ରୋବ୍ଲେମ ହଉଚି ସେଇ ଯୁଗରୁ। ତାପରେ କଣ କି ପିଲା ଟି ଟେ ବଡ ହେଲେ ମୁଁ ଯାହାବ ଭାବିଚି ଏମାନଙ୍କର ଯେତେବେଳେ ଦଶଟା ରୁ ଚାରିଟା ସ୍କୁଲ ହେଇଯିବ। ସେତେବେଳେ ମୁଁ ଯାଇକି କଣ ଗଟେ ସେଇ ଟାଇମରେ କରିପାରିବି।
ହଁ।
ପୁରା ସକାଳେ ଯିବେ ସାଢେ ପାଞ୍ଚଟା ଛଅଟା ବେଳକୁ ସାଢେ ଦଶଟା ଏଗାରଟା ସୁଦ୍ଧା ଘରେ। ସାଢେ ଦଶଟା ଏଗାରଟା ସୁଦ୍ଧା ଘରେ ତ ମୁଁ ତାଙ୍କୁ ଛାଡିକି ଆଉ କଣ କରିପାରିବି କୁହନ?
କିଛି କରିପାରିବନି ସେ ତା ଆସିବେ ଖାଇବେ ପିଇବେ ଏଇ
ତାକୁ କିଏ ଗୋଟେ ରଖିଦବ କି ଦିଟା ଯୋଉ ବାଡିଆ ସେଟା ହଉଚନ୍ତି ମାନେ କିଏ ଯାଇକି ଛାତ୍ର ଡେଇଁବଣି କିଏ ଯାଇକି ପାଚିରି ଉପରେ ଚଢିବଣି। ଏତେ ଦୁଷ୍ଟ ମୋ ବାବା ସବଳ ଗାଳି କରନି ଏ ଆଗ ଛୁଆ କୁ ମଣିଷ କର ତାପରେ ଯାହା ଶିଖି ପଛରେ।
ସେଇଆ।
କାରଣ ଏଇ ଟାଇ ଟା ତାଙ୍କର ମାନେ ସେମାନେ ମାଆ କୁ ବହୁତ ଖୋଜିବେ ନା। କୁଆଡେ ପଳେଇଥିବ ସେ କାନ୍ଦୁଥିବ ସେମିତି ସିଏ ମତେ ଯାହାବି ଆମ ମା କ ଜଣିବ ଏଇ ସ୍କୁଲ ଯ ହେଲା ସ୍କୁଲ ସେ କ ମାମା ମତେ ତମ କଥା ମନେ ପଡୁଥିଲା ଆସିକି ଗପିବେ।
ଛୁଆଙ୍କଠୁ କଣ ବୁଲ ଭଲ ହେଇଗଲା ଆଉ ହେଇ ଜଗିଲାନି ଗଲା ନି ଚାଲିବ ତାଙ୍କର।
ସେଇ ସେଇ ଗୋଟେ ପ୍ରୋବ୍ଲେମ ହଁ ସେଇ ଯୁରୁ ମୁ ନହିଁ ଛାଡ। ଆଉ ପଢାପଢି ଯାହା ଟିକେ କରିଥାନ୍ତି କଣ ଏ ଫ ଟିକେ ଦେଇଥାନ୍ତି। ସମେ ତ ହଉନି ମୁଁ ଭାବିଚି ହଁ କ କରିକ ଦେଇଥାନ୍ତି ରଖିଥିଲି ଭାବିକି ଦେବି ଏ ଆ ଙ୍କ ଯୋଗୁରୁ ଆଉ କିଛି ଦେଇନି ମୁଁ କ ଦେଖିଆ।
ହଁ।
ଇଏ ଆଉ ଟିକେ ବଡ ହେଇଯାଆନ୍ତୁ ଏବେ ବି ତ ତାଙ୍କର ବୁଦ୍ଧି ହେଇନି।
ବଡ ବୋଲି କଣ ଆମର ତ ହେଇଥି କ ଏଡେ ଏଡେ ହେଲାଣି ଆସି ବଡ ହେଲାଣି ଦଶ ବର୍ଷର ଯୋଉ ହଉଚନ୍ତି ତିନିଟାକ
ବାଡିଆ ପିଟା ହେଇଯାଉଛନ୍ତି ତମେ କରିବ କଣ। ଚୁଟି ଟୋଣା ଟୋଣି ତଥଳେ ଘୋଡ଼ା ଘୋଡି ଇଏ ଆଉ ଗୋଟେ ଗୋଟେ ଦିନ କଣ ହେଲା ଇଏ ତାକୁ ଫାଳେ ରାମ୍ପୁଡି ଦେଲା ଗାଲରୁ ସିଏ ଉଡି ଦଉଡିକି ଆସିଲା ଆଗାଲୁ କାମୁଡି ଦେଲା କଲି କ ହଉଚନ୍ତି।
ସେ ଦେଖିଲାଣି
ଦି ମିଣ୍ଟି ନଦେଖିଲେ ସେମାନେ ପୁରା ଡବ୍ଲୁ -ଡବ୍ଲୁ ଏ ଯୋଉ ଫାଇଟିଙ୍ଗ ସେମତି ହେବେ।
ହଁ ହଁ।
ମୁଁ ସେଇ ଯୋଗୁଡୁ ତାଙ୍କୁ ଜଗିକି କୁଆଡେ ଯାଏନି ବା। ମତେ ଯିଏ ଯୁଆଡେ କହିବେ କୁଆଡେ ଯିବା? ମୁଁ କହିବି ଭଗବାନ ହେଲେ ଆଙ୍କୁ ନେଇକି ବି ଯାଇପାରିବିନି, କି ଆଙ୍କୁ ଛାଡ଼ିକି ବି ଯାଇପାରିବିନି। ସେଇଥିପାଇଁ ମୁଁ କିଛି କରେନି। ମୁଁ ଯିବିନି, ମୁଁ ଡାଇରେକ୍ଟ କହିବି ମୁଁ ଯିବିନି।
ହଁ ହଁ। ଆଉ ଆଜି କଣ ରୋଷେଇ?
ତୁ ତ କୁଆଡେ ଯିବୁନି। ମୁଁ କହିବି ଆ ମୁଁ କଣ କରିବି? ଏ ଯେପର୍ଯ୍ୟନ୍ତ ବଡ ନହେଇଛନ୍ତି କୁଆଡେ ଇଚ୍ଛା ବି ହଉନି। ନା ବା ମତେ ଜମା ଭଲ ଲାଗେନି ଛାଡି ଯିବାକୁ। ଆଜି ଆମର ତ କଣ ପଖାଳ ଶାଗଭଜା ଆଉ ଆଳୁପୋଟଳ ଭଜା, ଚଟଣି ଏମତି ଆଉ ସା ସାଧାସିଧା ଖାଦ୍ୟ, ଗୁରୁବାର ତ
ହଁ ହଁ, ଆଜି ତ ପୁରା। ଆମର ବି ସେମିତି ଛୋଲେ ତରକାରୀ, ସେ ଛୁ ଛୁଇଁ ଆଳୁ ଭଜା, ଡାଲି, ଭାତ